ଧୁ ନମସ୍କାର ଆଉ ଆପଣଙ୍କର ଆ ଆପଣ ଆଜ୍ଞା ମୋ ନାଁ ଅବିନାଶ ଜେନା ନୁହଁ।
ଆଉ ଅଭିିନାଶ ଜେନା କାହା ନା?
ଆକାଉଣ୍ଟ ଆସିଛି ଅ ଆକାଉଣ୍ଟ ଅଛି ଅବିନାଶ ଜେନା ନାଁରେ ମୋ ନାଁ ଅମ୍ବିତ୍ ଧଳ।
ଓହୋ।
ଆଜ୍ଞା ଅମ୍ବିତ୍ ଧଳ ମୋ ନାଁ
ହଉ।
ହଁ ମୁଁ ମୁଁ ହେଲି ବନ୍ଧୁ। ହଁ ମୁଁ କହିଲି ଆପଣ ବନ୍ଧୁ ଭୁଲିିବାଲି ଗଲେ ଆଉ ଫୋନ ଫୋନ୍ କରୁନାହାନ୍ତି ଟୋଟାଲି।
ନାଇଁ ନାଇଁ ସେମିତି ନହିଁ ସମୟ ତ ଆଉ ସମୟ ଦଉନି ଆଉ ସମୟ ହିଁ ସମୟ ଦଉନି
ଆଚ୍ଛା ସମୟ ସମୟ ଦଉନି ମାନେଟା ବୁଝିପାରିଲିନି ଆପଣ ଟିକେ କ୍ଲିୟରଲି ଟିକେ ବୁଝେଇଲେ ଭଲ ହୁଅନ୍ତା। ସମୟ ସମୟ ଦଉନି ମାନେ
ମାନେ ସମୟ ଚାହୁଁନି ଏ ସବୁ ମାନେ ସମୟ ପୁରା ଆମକୁ ବାନ୍ଧିକି ରଖୁଛି ଆମ କର୍ମ ଜୀବନ ଯୋଉ ଭଳିଆ ଭାବେ ଅଛି ସବୁ ଏପଟେ ସେପଟେ ହେଇକି। ତେଣୁ ସିଏ ତ ଆମକୁ ଟିକେ ବିରତି ଦେଲେ ଆମେ କ ଆଉ ବନ୍ଧୁ ପରିଜନ। ହଁ କୁଟୁମ୍ବ। ଏ ସବୁକୁ ମନେ ପକେଇବୁ ତେଣୁକରି ମୁଁ ସେଇୟଆ କହିଲି ସମୟ ସମୟ ଦଉନି
ଆଚ୍ଛା। ନାଇଁ ଆଉ କର୍ମ କ୍ଷେତ୍ରରେ ଆଉ କିଏ ନିଯୁକ୍ତି ନାହାନ୍ତି କି ଆଉ ପ୍ରତ୍ୟେକ ବ୍ୟକ୍ତି କର୍ମ କ୍ଷେତ୍ରରେ ନିଯୁକ୍ତି ଅଛନ୍ତି ବୁଝିପାଇଲେ କି ଆପଣ? ଆଉ ଯେତେ ବି ଯେତେ ବ୍ୟସ୍ତବହଳ ଜୀବନରେ ସାଙ୍ଗକୁ ମନେ ପକେଇବା ନିତ୍ୟାନ୍ତ ଆବଶ୍ୟକୀୟ ବୁଝିଲେ କି ଆପଣ। ଣ।
ସେ ବଧ ହୁଏ ଆପଣଙ୍କ ବୟସ ଅନୁଯାୟୀ ଆପଣଙ୍କ କରୁନା ହେଇଥିବ କିନ୍ତୁ ମତେ କାହିଁ ଲାଗୁନି ମୋ ବୟସ ଅନୁଯାୟୀ ହ ଯୋଉ ଭଳି ଭାବେ ମତେ କମଯାଇ ସେଟାକୁ ମୁଁ ତୁଲେଇ ପାରୁଛି ତେଣୁକରି ମତେ ସେଇଟା ଟିକେ ଭିଡ ଲାଗୁଛି। ବୁଝିପାରେ।
ଆଚ୍ଛା। ଆଚ୍ଛା ବ ଆପଣ ଆପଣ କହେ। ଆପଣଙ୍କ କହିବା ଅନୁସାରେ ବୟସ ଅନୁସାରେ। ଆ କର୍ମଟି ନିର୍ଦ୍ଧାରିତ ହୋଇଥାଏ।
ହଁ ନିହାତି ତାମାନୋନେ କଣ ମୁଁ ଗୋଟେ ପାଞ୍ଚ ବର୍ଷର ଗୋଟେ ଛୋଟ ଶିଶୁକୁ ଗୋଟେ କୁଇଣ୍ଟାଲ ବସ୍
ହଁ।
ପାରିଲେ ମୁଁ କଣ କହିବାକୁ ଚାହୁଁଛି।
ଆଚ୍ଛା ଆପଣଙ୍କ କହିବା କଥା ମୋର ଏବେ ବୟସ ହେଇନି ସେଥିପାଇଁ ସାଙ୍ଗସାଥି ଫୋନ ଫୋନ କରୁଛି।
ହଁ। ମୋ କହିବା କଥା ମୋର ଯୋଉ ବର୍ତ୍ତମାନ ସମୟ ଚାଲିଛି ତାଠୁ ମୋର କର୍ମଟା। ଅଧିକ ହେଇଯାଉଛି ମୁଁ ଟିକେ ବେଶୀ ଜିନିଷରେ ଲିପ୍ତ ହେଇଯାଉଛି ସମୟ ପାଉନି ନିଜକୁ ନିଜ ସମୟ ଦେବା ପାଇଁ। ତେଣୁ ନିଜକୁ ନିଜେ ଏବେ ସମୟ ପାଉନି ଦବା ପାଇଁ। ସେତେଳେ ଅନ୍ୟମାନଙ୍କୁ ସମୟ କେବେ ଦେବେ କିନ୍ତୁ ଯେତେବେଳେ ପାଏ ମୁଁ ସାଙ୍ଗମାନାନଙ୍କୁ ସମୟ ଦିଏ।
ନାଇଁ ଆପଣ ତ ଫୋନ ଫୋନ କରିୁନାହାନ୍ତି ଗତ ଛଅ ମାସ ହେଲାଣି। ଆପଣ ତ ଟୋଟାଲି ଭୁଲିଗଲାଣି କଣ ଆପଣ କଣ ଛଅ ମାସରେ ରହିଲେ। ଆ୍ଞା ଆଜ୍ଞା।
ନମ୍ବର ଟା ନଥିଲା ତମ ପାଖେ।
ହଁ ତମେ ସାଙ୍ଗ ନମ୍ବର କଣ। ହଁ ତମେ ସାଙ୍ଗ ନମ୍ବର କଣ ପାଇଁ ରଖିବ।
ଆରେ ନାଇଁ ନାଇଁ ମୋର ଫୋନ୍ ଟା କର ହେଇଥିଲା।
ଆଚ୍ଛା। ଓହୋ ନାଇଁ ଆପଣ ଶୁଣନ୍ତୁ ଆପଣ। ଶୁଣନ୍ତୁ ଆପଣ ସହରରେ ରହିଲେ ଆଉ ଗାଁକୁ ଆପଣ ବୁଲିବାକୁ ଆସିବେ ନା ଆଉ। ଯେହେତୁ ଆମ ଆପଣଙ୍କର ଜନ୍ମଭୂମି। ଆଉ ଜନ୍ମଭୂମି କି ଯିଏ ଭୁଲିଯାଏ ସେି ମଣିଷରେ ଗଣା ନୁହେଁ। ଆପଣ ଜାଣିଛନ୍ତି ନା ପଢିଛ ନା ସାହିତ୍ୟ ବହିରେ।
ନା ନା ମୁଁ ପଢିନି।
ଆଚ୍ଛା ଆପଣ ଓଡିଆ ଅନର୍ସ ନେଇଛନ୍ତି ଆପଣ ପଢିନାହାନ୍ତି। ହ୍ୟାଲୋ।
ହ୍ୟାଲୋ।
ହଁ ନାଇଁ ମୁଁ କହିଲି ଆପଣ ଗାଁକୁ। ହଁ ଆପଣ ଗାଁକୁ ଆସିବେ ଆପଣ ଗାଁକୁ ଆସିବେ ନା ବୁଲିବାକୁ ଆଉ। ଯେହେତୁ ଆପଣ ଛୁଆବେଳେ।
ଆମେ ସବୁ ତ ସାହିତ୍ୟରେ ସବୁ ତ ସାହିତ୍ୟରେ ଉପଭୋଗ। ଦଉଛୁ ଗାଁକୁ ଉପଭୋଗ କରିୁଦଉଛୁ ଆମେ ଆଉ କାହିଁ ଗାଁ କକୁ ଆସିବୁ ବିୀନଚନ୍ଦ୍ର ନାୟକ ଲେିଥିଲେ୍ରାମବନ୍ଧ। ଦୁର ତାଳବଣ ଆକାଶ ଶୁଣାଇ ମାଟିର କବିତା କିଶେ ଗ୍ରାମ ସହିଁ ଦିଗନ୍ତ ମିଶେ। କ୍ଷେତ ଭରେ କ୍ଷେତ ଅ କାସ ଫୁଲା ଆଉ ବେଣରେ ଜଟିଳା ପାଟ ପାଟ ପରେ ବଣ ବଡ। ାର ହେଲେ ମାମ ଘର କାଧି ତଣୁ ଗ୍ରାମ।
ଆଉ ଏବେ ତ ଏବେ ତ ଆମର ଦୁଇ ହଜାର ଛବିଶି ମସିହାରେ ବହି ଚପା ହେଇଛି ସାହିତ। ବହି ଆଉ ତା ଦେହରେ ଲେଖା ହେଇଛି ଶୁଣ ୁ ହସନ୍ତୁନି ଆପଣ। ହ୍ୟାଲୋ।
କୁହନ୍ତୁ କୁହନ୍ତୁ।
ହଁ ଶୁଣନ୍ତୁ ଆମର ତ ଏବେ ସାହିତ୍ୟ ବହି ଛପା ହେଇଛି ଦୁଇ ହଜାର ଚବିଶି ମସିହାରେ। ଛବିଶ ମସିହାରେ ତାରରେ ଲେଖା ହେଇଛି ଭାସ୍କଡା ଗ୍ରାମ ହେଇଥିଲେ ଓଡିଶାକୁ ଜଲିପି ଖାଇବାକୁ।
ହ।
ସେ କଣ ସତରେ ସତରେ ଆସିଥିଲେ ଜଲ ବିି ଖାଇବାକୁ।
ଆକ୍ଚୁଆଲି ପିଲା ଯୋଉ ପୂର୍ବ ପାଠ୍ୟକ୍ରମ ସବୁ ଥିଲା ସିଲାବସ ଯୋଉ ପାଠ୍ୟଚକ୍ର ଆମର। ଥିଲା ପିଲା ସବୁ ପଢିକି ଟିକେ। ମାନେ ଦୁର୍ବଳ ହେଇ ଯାଇଥିଲେ ବୋର ହେଇ ଯାଇଥିଲେ ଯୋଉ କହୁଛନ୍ତି ସେ ବୋର ହେଇଯାଇଥିଲେ ତେଣୁକରି ସରକାର ସେମାନଙ୍କ ମନ ଟାକୁ ମନସ୍ତାତିିକ ଚିନ୍ତା କରି ସେଥିରେ କିଛି ପରିବର୍ତ୍ତନ ଆଣୁଛନ୍ତି ଯାହା ଫଳରେ ଯେତେବେଳେ ଶିକ୍ଷକ ପଢେଇବେ ସ୍କୁଲରେ ଯେମିତି ଆଉ ମାନେ ବ୍ୟତିବ୍ରସ୍ତ ହବେନି
ଆଚ୍ଛା ଆଛା ହଉ ଓଡିଶାରେ ସାଡେ ଚାରି କୋଟି ଲୋକ ସରକାରଙ୍କ ମନ କଥା ଜାଣିପାରିଲେନି କିନ୍ତୁ ଆ ଆପଣ ଜାଣିପାରିଲେ ସରକାର କଣ ପାଇଁ ବହିଟିକୁ ଏମିତି ଲେଖିଛନ୍ତି
ହଁ ସମସ୍ତେ ନେଗେଟିଭ ଜିନିଷ ଟାକୁ ମାନେ ଧରିଲା ବେଳେ ପଜିଟିଭ ଜିନିଷ ତାକୁ ବି ଧରିବାର ଅଛି ନା ନାଇଁ ସବୁ ଜିନିଷର ପରୋକ୍ଷ ଆଉ ଏ ସବୁ ଜିନିଷର ବିପକ୍ଷ ସପକ୍ଷ ଅଛି ନା ନାଇଁ ଆପଣ ବିପକ୍ଷରେ ଯିବେ କାରଣ ହଁ ବିପକ୍ଷରେ ଗଲେ ଆଉ ସପକ୍ଷରେ ବି ଯିବାକୁ ପଡିବ
ଆଚ୍ଛା ଆପଣ ଆପଣ ତାହେଲେ ସପକ୍ଷରେ
ତ ମୁ କୋଉ ସେଠି ମୁଁ ହ୍ୟାଲୋ
ହଁ ଶୁଭୁଛି କୁହନ୍ତୁ
ଶୁଭୁଚି
ହଁ ଶୁଭୁଛିି କୁହନ୍ତୁ
ନ ମୁଁ କଇଲି ଆପଣ ଙ୍କୁ ଶୋଉଣ୍ଡ କଥା ଶୁଭୁଚି କି! ମନେ
ନା ନା ନା ଶୁଭୁନି କିଛି କୁହନ୍ତୁ ଆପଣ!
ହଁ ସେ ବିଷୟ ବିଷୟରେ ଆମେ ଯିବାନି ସେ ସବୁ ଆଲୋଚନା କଲେ, ହ୍ୟାଲୋ!
ହଁ କୁହନ୍ତୁ ଶୁଭୁଛିି!
ହୁଁ ହୁଁ ହୁଁ ମୁଁ କହିଲି, ସେ ସବୁ ବିଷୟରେ ଆଲୋଚନା ନ କରିବା ଭଲ ବହିରେ ଛପା ହେଇଛି ହ୍ୟାଲୋ!
ହଁ ଶୁଭୁଜୀ କୁହନ୍ତୁ!
ବ ବିଷୟରେ ଆଲୋଚନା ନ କଲେ ଭଲ, କାରଣ ମଣିଷ ମାନ କଣ କହିଲେ
ମଣିଷ ମାତ୍ରା କେ ଭୁଲ ର ଅର୍ଥ ହେଉଛି ଏଇଆ
ହଁ ନିହାତି ଯେହେତୁ, ଗୋଟେ ନୂଆ ଜିନିଷର ଆରମ୍ଭ ଯେହେତୁ ଗୋଟେ ନୂଆ ଜିନିଷ ର ଆରମ୍ଭ ହେଇଛି, ତେଣୁକରି ଭୁଲ ଟା ହବା ସୋଭାବିକ ସେଟାକୁ ପରିବର୍ତ୍ତନ କରିବା ଆମର ଦାୟିତ୍ଵ।
ହଁ ମଣିଷ ମାତ୍ରାକେ ଭୁଲ ଆଉ ମଣିଷ ଦ୍ଵାରା ହିଁ ଭୁଲ ହୋଇଥାଏ, ଏବଂ ମଣିଷ ତାକୁ ସଜାଡିଥାଏ ମଧ୍ୟ
ଆ ଭୁଲଟି ଯେହେତୁ ହେଇଛି ତାକୁ ଆମେ ସଜାଡ଼ିବାକୁ ଚେଷ୍ଟା କରିବା ଏବଂ ସରକାରଙ୍କୁ ଆମେ ସା ସାହାଯ୍ୟ କରିବା ଏବଂ ପିଲାମାନଙ୍କୁ ଆମେ କହିବା ଯେ ଯଦି ଭୁଲଟି ହେଇଛି ଆମେ ସଂଶୋଧନ କରି ତାକୁ ପଢ଼େଇବା ପିଲାମାନଙ୍କୁ।
ହଁ ହଁ ଠିକ ସେଇ ବିଷୟରେ କହୁଛ ଆମେ ଯଦି ଆଜିକାଲିର ଯୁବପିଡ଼ି ହେଇକି ଏ ସବୁ ବିଷୟରେ ଅ ମାନେ ସେଟାକୁ ହାଇଲାଇଟ କରିବା, ତାହେଲେ କଣ ଆମେ ଅଲଗା ତାହା ହେଲେ ଆଉ। ଆମେ ଶିକ୍ଷିତ ହେଇକି ତ ସେଇ ଜିନିଷ ଟାକୁ ଆମେ ନିଜର ଯୋଉ ଆମେ ଯେତେବେଳେ ସରକାରଙ୍କୁ ମାନେ ଆକ୍ଷେପ କରୁଛୁ କାହା କାହା ନିଜ ନିଜ ସରକାର ବାଛି, ତେଣୁକରି ସବୁ ଜିନ ସେଗୁଡା କୁ ଆମେ ନେଗେଟିଭ ଚୀନ୍ତା ଧାରାକୁ ନ ନେଇେଇକି, ପଯେଟିଭ ଭାବିକି ତାର ସମାଧାନ ହେଇପାରିବ ସେଇଟା କିନ୍ତ ପୂର୍ବ ଅବସ୍ଥାକୁ ଆସିପାରିବ କେମିତି ଠିକ ହେଇପାରିବ
ହଁ।
ଭିତରେ ଧ୍ୟାନ ଦେଲେ ଟିକେ ଭଲ ହବ।
ହଁ। ନା ମୁଁ କଣ କହୁଥିଲି କି ଆଉ ଗାଁରେ ତ ଭଲ ମନ୍ଦ ପୂଜା ପର୍ବ ହଉଛି ଆପଣ ଅନୁପସ୍ଥିତି ରହୁଛନ୍ତି। ପୂଜା ପର୍ବରେ ଭଲ ମନ୍ଦରେ ଆପଣ କିଛି ଅର୍ଥ ମଧ୍ୟ ପ୍ରଦାନ କରୁନାହାନ୍ତି ଆପଣ କଣ ମାନେ ଗାଁ ଆଉ ଫେବେନି ନା ମୁଁ କିଛି ବୁଝି ପାରୁନି
ନାଇଁ ନାଇଁ ମୁଁ ତ ଗାଁ କକୁ ଭଲ ପାଉଛି ଆଉ ଅର୍ଥ କୁହନ୍ତିିବି ମୁଁ ବା ରୋଜଗାର କରିନି ରୋଜଗାର କରିଦେବିନି ହୁଁ।
ଆଚ୍ଛା ଆପଣ ତ, ମୁଁ ଶୁଣିବାକୁ ପାଇଥିଲି ଆପଣ ଭଲ ପଇସା ଇନକମ କରୁଛନ୍ତି ସହରରେ ଆପଣ କହୁଛନ୍ତି, କଣ ରୋଜଗାର କରୁନାହାନ୍ତି ଆପଣ
ଆପଣ କୋଉଠି ଆପଣ କୋଉଠୁ ଶୁଣିବାକୁ କହଲେ
ଆଜ୍ଞା ଆ ଗା ର ହଁ। ଗାଁରୁ ଭଲ ମନ୍ଦ ଲୋକଙ୍କ ଠାରୁ ଶୁଣିବାକୁ ପାଇଲି କି ସେ ଅମକହି ଝିଅ ଏମିତି ପଇସା ରୋଜଗାର କରୁଛି ଭଲ ମନ୍ଦ ଏମିତି ସବୁ ଗାଁରେ କଥାବାର୍ତ୍ତା କରୁଥିଲେ
ହଁ ଗାଁ ରେ ତ ହଜାରେ କଥା କହେ ଗାଁ ରେ ତ ହଜାର କଥା କହେ ତମେ ଡ୍ରେସ ପିନ୍ଧିଲେ ବି କହିବେ ତମେ ଖାଇ ବସିଲା ବେଳେ ବି ଏମିତି ବସ ଏମିତି ବସ କହିବେ ତମେ ଚାଲିଲା ବେ ବି ସେମିତି ଚାଲ ସେମିତି ଚାଲ କହିହେ
ଆଛା ଆପଣଙ୍କୁ କହିବା ହଁ ଆପଣ କହିବାର ଅର୍ଥ ଲୋକମାନଙ୍କ କଥା ଆମେ ଶୁଣିବା ନାହିଁ। ଆମେ ଆଗକୁ ଆମେ ଆଗକୁ ବଢି ଚାଲିବା।
ବା ମୁଁ ତ ଯାହା କହିବାକୁ ଚାହୁଁଛି ଆପଣ ତାର ଶୂନ୍ୟ ସ୍ଥାନ ପୂରଣ କରିଦଉଛନ୍ତି ଆଉ ମୁଁ ଆଉ ଅଧା କହିଲେ ଚଳିବ ତାହେଲେ।
ହଁ ନାଇଁ ଆମ ଘରେ କହନ୍ତି ତ ମୁଁ ଟିକେ ଇଣ୍ଟେଲିଜେଣ୍ଟ ବୁଝିଲେ।
ଆଚ୍ଛା ଆଚ୍ଛା।
ହଁ ମୁଁ କଥାଟାକୁଉ ଟିକେ ଠିକ ଶୀଘ୍ର ଧରିଦିଏ ଆଉ।
ଓ।
ହଁ ନାଇଁ ସେଇ କଥା ମୁଁ କହୁଥିଲି ଆଉ ଗାଁରେ
ଆପଣ ତାହେଲେ ହଁ ଆପଣ ତାହେଲେ ଗୋଟେ କାମ କରୁନାହାନ୍ତି ପ୍ଲସ ସଜ ହୋଇଛି ଆପଣ ଗୋଟେ କାମ କରନ୍ତୁ ଆପଣ ଲ ପାଇଁ ପ୍ରିପେୟାର ହେଇଯାନ୍ତୁ।
ଆଚ୍ଛା କାହିଁ ମୁଁ କଣ ଭଲ ଯୁକ୍ତି କରୁଛି ନା କଣ ଆପଣ ମୋ କଥାାରୁ ଜଣା ପଡୁଛି ନା କଣ?
ନାଇଁ ନାଇଁ ଆପଣ କହିଲେ ତ ଇଣ୍ଟେଲିଜେଣ୍ଟ ମତେ ଲାଗେ ସବୁ ଇଣ୍ଟେଲିଜେଣ୍ଟ ଲୋକ ଲ କରିବା ଆବଶ୍ୟକ।
ଆଚ୍ଛା ନାଇଁ ଆମ ମୋ ସାଙ୍ଗସାଥି ଭଲ ମନ୍ଦ କରନ୍ତି ତ କହନ୍ତି ତୁ ଭଲ ଯୁକ୍ତି କର କରଛୁ ଆଉ ତୁ ଲ କର।
ହଁ ମୋ ସାଙ୍ଗଠାରୁ ବି କୁହନ୍ତିୁ। ମତେ ସେମାନେ ତ ମତେ ଆପଣ ଭଳିଆ ଆଉ ପୁଅ ପିଲାଙ୍କ ଢଙ୍ଗରେ କହିବେନି ସେମାନେ ମତେ କଳିଆଣୀ ବୋଲି କୁହନ୍ତି। ହ
ଆଚ୍ଛା।
ଯେହେତୁ ମୁଁ ଗୋଟେ ଜିନିଷ କୁ ଯୁକ୍ତି କରେ। ଗୋଟେ ଯୁକ୍ତି କରି କରି ତାଙ୍କୁ ହରେଇ ଦିଏ। ସେ କଥାଟାରେ ସେଟା ଭୁଲ ହଉ କି ଠିକ ହଉ ତାଙ୍କୁ ଯୁକ୍ତି କରିକି ହରଇ ଦିଏ ତେଣୁ କରି ସେମାନେ ହାରିଯାଆନ୍ତି ତେଣୁ ସେ ମତେ କଳିଆଣି ବୋଲି କାନ୍ଦେଇ ବୋଲି କହନ୍ତି।
ଗାଉଁଲି ଅର୍ଥରେ କୁହନ୍ତି ଆଉ।
ହଁ।
ହଁ ଗାଁରେ ସବୁ କଳେଇ କହନ୍ତି ନା ଏଇଟା କ କଳେଇଟା। ଭଲ ମନ୍ଦ ଏଇଆ ସବୁ ଆଉ।
ହଁ ହଁ ଠିକ ଠିକ୍।
ହଁ ନା ମୁଁ କହୁଥିଲି ଯେ ଗାଁରେ ଏବେ
ଆମେ କାକୁ ମାନେ ଉ ଗ୍ରହଣ କରିବା ମୋ ପାଖେ ସମ୍ଭବ ନୁହଁ ହଁ କୌଣସି ପରିସ୍ଥିତିରେ ଯୋଉ ପରିସ୍ଥିତିରେ ଗ୍ରହଣ କଲେ କିଛିଟା ଭଲ ହେଇପାରିବ କି କାହାର କିଛି ସେଇ ଭୁଲ ଟା କାହାର ପ୍ରଭାବ ପକେଇବ କାହା ଉପରେ। ଭୁଲ ଟା ଗ୍ରହଣ କରିଦବୁ କିନ୍ତୁ ଯୋଉଟା ଅନ୍ୟ ମାନଙ୍କୁ ପ୍ରଭାବିତ କରିବ ଯୋଉ ଭୁଲ ଟା ସେଇ ଭୁଲ୍ ଟା ଗ୍ରହଣ ଯୋଗ୍ୟ ନୁହ ନା ଜମା ନୁହଁ ତ ଆଉ ଯାହା ହେଇ ଯାଉ। ମାଡ ଖାଇ ପାରୁଛି ଯୁକ୍ତି ତ କରିବି ଆଉ।
ଆଜ୍ଞା।
ହଉ ଆଉ ବୋଧେ ଆମର ତ ସମୟ ହେଇଗଲାଣି ବୋଧେ।
ହଁ ଆପଣ ରଖିପାରିବେ ଏବେ କିଛି ଅସୁବିଧା ନାହିଁ।
ରଖିଦବା ଆମେ।
ଆଜ୍ଞା ଆଜ୍ଞା।